ଆଶୁଛି।
ହଁ।
କ୍ଲିୟର ଆଶୁଛି।
ହଁ।
କଣ କରୁଥିଲେ?
କିଛି ନାଇ ଏଇ ଫୋନ ଦେଖୁଥିଲି ଆଉ ତମେ।
ତୁ ଭଲ ନାଇ।
ହଁ ଆଉ ତମେ।
ମୁଁ ଏଇ ଯାଇଥିଲି ବଜାରରୁ ହ ସଉଦା ଆଣିବା ପାଇଁ ସଉଦା ଆଣିକି ଏଇଠି ଆସିଲି ଛାତ ଉପରେ ବସିଲି ବର୍ଷା ହଉଛି ନା ନେ ନେଟୱର୍କ ନାହିଁ ଏଥିରେ କାଟୁଚି ମୁଁ କହିଲି ଛାତ ଉ ରେ ଯାଇକି କ୍ଲିୟର କଥା କଲେ ଭଲ ସକାଳୁ ଦି ତିନିଟା ରି ରିଯେକ୍ଟ ହେଇଯାଏ ହେଇଲାଣି ନା ସେଇଥିପାଇଁ। ଆଉ ଖାଇସାରିଲେଣିି।
ନାଇଁ ଖାଇବା ଆସିନି ଖାଇବୁ ଆଉ।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ଭଲ ଅଛନ୍ତି।
କଣ କରିଥିଲେ ଘରେ ସବୁ?
ମୁ ତ ହଷ୍ଟେଲରେ ଅଛି ନା।
ଓହୋ ଏବେ ପାଠ ପଢୁଛନ୍ତି।
ହଁ।
କଣ କରୁଛନ୍ତି?
ବ୍ୟାଙ୍କିଙ୍ଗ କୋଚିଂ ନଉଚି।
ଓ ବଢିଆ।
ଆଉ ଆପଣ।
ମୁଁ ଏବେ ପ୍ଲସ ଟୁ ସାରିକି ଘରେ ଅଛି ମେହେନ୍ଦୀ କାମ କରୁଛି।
ଆଚ୍ଛା।
ମେହେନ୍ଦି ଲଗେଇବା ଭଲ ନାଗେ ଘରେ ରହୁଛି ରୋଷେଇ କରୁଛୁ ସବୁ। ଭଲ ଭଲ ଜିନିଷ ଆପଣଙ୍କୁ ରୋଷେଇ ଆସେ।
ନାଇ।
ଶିଖିଯିବେ କଣ ହେଲା ନା ଏବେ ତ କାମ କରୁଛନ୍ତି। ଆଉ ଏବେ କଣ
ହଉ ଆପଣଙ୍କ ଘର କୋଉଠି?
ଆଜ୍ଞା।
ଘର କୋଉଠି?
ଆମର ଏଠି ସାଲେପୁର।
ଆଛା।
ହଁ। କୋଉଠି ରହିକି ପଢୁଛନ୍ତି?
ଭୁବନେଶ୍ଵର।
ତାର ଭୁବନେଶ୍ଵର ଭୁବନେଶ୍ଵରରେ ମୋ ଗୋଟେ ଭଉଣୀ ବାହା ହେଇଛନ୍ତି। ସେଇଠି ରହୁଛନ୍ତି ଉ ଆ ସେ କଣ? କଣ କହୁଛନ୍ତି ଛକ ଗୋଟେ ନାଇଁ କି ମତେ ମନ ନାହିଁ ମାନେ ମୁଁ ବଡ ବାପାଙ୍କର ଆଉ ବଡ ଝିଅ ବାହା ହେଇଛନ୍ତି। ବହୁତ କମ ଯାଇଛି ଦି ଚାରି ପାଞ୍ଚ ଥର ଯାଇଛି।
ଆଚ୍ଛା।
ଆଉ ଘରେ କେବେ ଆସିବେ?
ରାକ୍ଷୀରେ।
ରାକ୍ଷୀ କେବେ?
ରାକ୍ଷୀ ମାନେ ଅଗଷ୍ଟ କୋଡିଏ ନା କଣ?
ଓହୋ ରାକ୍ଷୀରେ କଣ ଭାଇ କ ତମେ ରାକ୍ଷୀ ପିନ୍ଧାଅ ସେ ତମକୁ ଗିଫ୍ଟ ଦିଅନ୍ତି?
ହଁ।
ରାକ୍ଷୀ କାହିଁକି ପିନ୍ଧଉଛନ୍ତି ସେମାନେ ତମର ରକ୍ସା କରିବେ?
ହଁ।
ଓହୋ ଆପଣଙ୍କ କେତେ ଜଣ ଅଛନ୍ତି ଘରେ?
ମୁଁ ଜଣେ।
ଭାଇ
ଜଣେ ଭାଇ।
ଜଣେ ଭାଇ ଜଣେ ଭଙ୍ଗ ସେ ତ ବଉ ସେଇଟା ବଢିଆ ମତେ ବହୁତ ଭଲ ନାଗେ ଗୋଟେ ଭାଇ ଗୋଟେ ଭଉଣୀ ରହିଲେ ମୋ ବହୁତ ଭଲ ନାଗେ।
ହଉ ଆପଣଙ୍କର ଭାଇ ନାହାନ୍ତି କି?
ନା ଆମେ ତିନି ଭଉଣୀ ବାପା ବୋଉ। ଭାଇ ନାହିଁ ଆମର। ଦି ଜଣ ଭଉଣୀର ବାହା ହେଇଯାଇଛି ଆମଁ ଏକୁଟିଆ ଅଛି।
ଆଚ୍ଛା।
ଏବେ ସାନ ଅଛି ତ
ମଲ ଆଉ।
ଆଉ ଖାଇବି କେବେ?
ଖାଇବା ଆସିନି ଖାଇବା ଆସିିଲେ ଖାଇବୁ ଆଉ।
ହଷ୍ଟେଲରେ ଦଉଛନ୍ତି?
ହଁ।
ଓ ହୋ।
ତମ ପ୍ଲସ ଟୁ ର ଷ୍ଟିମ କଣ ଥିଲା?
ଆ
ଆଚ୍ଛା କୋଉ କଲେଜରେ ପଢୁଥିଲ?
ଏ ଏଠି ଆ ଆ ମାନେ ବଲ୍ଲବୀ ଦେବୀରେ
ଆଛା। ଏବେ ତ ରିଚାଜ୍ ବା ସରିଥିବ?
ଆଜ୍ଞା।
ରେଜଲଟ୍ ତ ବାହାରିଥିବ?
ନାଇଁ ନାଇଁ ଦୁଇ ବର୍ଷ ହେଇଗଲାଣି ସରିବାକୁ।
ଓହୋ।
ସାରିକି ଘରେ ଅଛି ମେହେନ୍ଦୀ କାମ କରୁଚି ଆଉ ରହୁ ରୋଷେଇ ବାସ ଶିଖୁଛି ବୋଉ କହୁଛି ଶିଖ। ବାହା ହେବ କଣ କରିବୁ ଯାଇଁକି ଶାଶୁଘର।
ଆଚ୍ଛା।
ଆଉ ଘର ସମସ୍ତେ ଭଲ ଅଛନ୍ତି?
ହଁ ହଁ ଆପଣଙ୍କର?
ହଁ ଭଲ ଅଛି ଏ ବର୍ଷା ହଉଛି ସେଠି ଏଠି ତ ବହୁତ ବର୍ଷା।
ନାଇଁ ଏଇ ଚାରି ଦିନ ହେଲା ପୁରା ଲଗାତାର ହଉଥିଲା ଆଜି ହଉନାହିଁ।
ହଁ ଆଜି ସକାଡୁ ହଉନି ଖାଲି ପବନ ଦଉଚି।
ହଁ।
ରାତିରେ କଣ ଖାଇଥିଲେ?
କଣ କହିଲେ?
ଆଉ ରାତିରେ କଣ ଖାଇଥିଲି?
କାଲି?
ରାତିିରେ ହଁ।
ରୁଟି ଆଉ ଚିକେନ।
ଅଷ୍ଟ ପଡି ଚିକେନ ଦଉଚନ୍ତି ସପ୍ତାହରେ ନା।
ହଁ।
ରବିବାର ଥିଲା ଦେଇଥିବେ ନା?
ହଁ।
ଆପଣଙ୍କ ଘରେ ଖାଦ୍ୟ ଭଲ ନଗେନା ହଷ୍ଟେଲ ରେ?
ଘର ଅଭିଅସଲି ଘର ଖାଇବା ହିଁ ଠିକ ଲାଗିବ।
ର ଆପଣଙ୍କୁ କଣ ଭଲ ନାଗେ ଚାଇନିଜ ମାନେ ଇଣ୍ଡିଆନ କଣ?
ଫାଷ୍ଟଫୁଡ୍।
ହଁ ଶ ମୋର ବି ଫାଷ୍ଟଫୁଡ୍ ବହୁତ ଫେବ୍ରେଟ। ପଡରେ କଣ ଭଲ ନାହିଁ?
କଣ କହିଲେ?
ଫଡ଼ ସବୁରେ କଣ ଭଲନାଗେ?
ବୁଝିପାରିଲିନି?
ଫଡ଼ ଫ୍ରୁଟ୍ସ୍?
ଓ ଯୋଉ ଅରେଞ୍ଜ୍।
ଓ ହୋ। ମୋର ପିଜୁଡି ବହୁତ ଭଲ ନାଗେ ଏବେ ତ ପିଜୁଡି ବି ଆସିଚି।
ନାଁ।
ହ
ସବୁଆଡେ ପିଜୁଡି ଆମ ମାମୁଁ ଘରେ ଅଛି ଯାଇଁକି ନେଇକି ଆସିବି।
ଆଛା। ଆଉ କୁଆଡେ ସବୁ ବୁଲିଚନ୍ତି?
ମୁଁ ବେଶୀ କେହି ଯାଇନାହାନ୍ତି ମାନେ ଆମେ ନଜକୁ ଘରେ ଯାଉଚୁ ବୁଲିବାକୁ ଏଇଠି ଲ ତି ଗିରି ଉଦୟଗିରି ଅଲତି ଆଡେ ଯାଉଚୁ।
ଆଛା।
ସେଇଠି ଯାଇଁକି ବୁଲିକି ଆସିଯାଉଛୁ ଘରେ କହୁନାହାନ୍ତି ନହେଲେ ଛାଡୁନାହାନ୍ତି ଆମ ମୁସଲିମ ଘର ନା।
ଓ ଆଚ୍ଛା।
ସେଇଥିପାଇଁ କହୁଚନ୍ତି ଯିବୁନୁ କୁଆଡେ ଯିବୁନୁ କୁଆଡେ।
ଆଉ ଆଉ ସବୁ ଭଲ କେବେ ସାରିବ?
କଣଟା?
ଏବେ କରୁଛନ୍ତି ଆପଣ ବ୍ୟାଙ୍କିଙ୍ଗ୍?
ଆଉ ଆଉ ରହିଲା ଏକ୍ ମନ୍ଥ୍।
ଆଉ ଗୋଟେ ମନ୍ଥ୍ ପରେ ଜବ୍ ମିଳିଯିବ।
ହଁ।
ସେଇଠି ଭୁବନେଶ୍ୱରରେ ରହିକି କରିବେ।
ହଁ ହଁ।
ଉଁ ହୁଁ। ଘର ଉଁ ମନ ଆସିନି।
କଁ କଇଲେ?
ଆଉ ଘରର ମନ ଆସୁନି?
ହଁ ବୋହୁତ। କଁ ଆଉ କରିଆ ନାଇଁ ନାଇଁ ଭାଇ ବଡ।
ଆପଣ ସାନ। ଆଉ ବାପା କଣ କରୁଛନ୍ତି?
ବାବା ମୋ ରାଇସ୍ ମିଲ୍।
ଆଜ୍ଞା।
ଆମର ରାଇସ୍ ମିଲ୍ ଅଛି। ରାଇସ୍ ମିଲ୍ ଜାଣିନାହାନ୍ତି।
ନା।
ନା ଯୋଉଡେ ଛି୍ ଉଁ ରାଇସ୍ ଯୋଉଡେ ବନା ହଉଛି।
ହଁ ହଁ।
ସେଇଟା ହଉଛି ଆମ ଫ୍ୟାକ୍ଟ୍ରି।
ହଁ ବଡିଆ। ଭାଇ କଣ କରୁଛନ୍ତି?
ଭାଇ ଜବ୍ କରୁଛି।
ଓହୋ ବଢିଆ। ଆପଣ କୋଉଠି ବୁଲିବାଲିି ଉଁ ବାକୁ ଯାଉନାହାନ୍ତି?
ହଁ ମୁଁ ବୋହୁତ ଜାଗା ତ ବୁଲି ସାରିଲିଣି।
ହଁ କୋଉ କୋଉ ଜାଗା ଯାଇଛନ୍ତି?
ଓଡିଶା ତ ଅଲ୍ ଓଭର୍ ବୁଲି ଦେଇଚି। ଆଉ ଓଡିଶା ବାହାରେ ମୁମ୍ବାଇ ଯାଇଛି ହାଇଦ୍ରାବାଦ ଯାଇଛି କୋଲକତା ଯାଇଛି। ହଁ କେରଳ ଯାଇଛି। ମହାରାଷ୍ଟ୍ର ଯାଇଛି ଦିଲ୍ଲୀ ଯାଇଛି।
ଏତେ ଜାଗା ବୁଲି ସାରିଲନି।
ହଁ।
ଫ୍ୟାମିଲି ସାଙ୍ଗରେ ନା ଇଏ ନିଜେ ଓହୋ। ବଢିଆ।
ହୁଁ।
ଆଉ ଏବେ କଣ କରିବେ?
ଏବେ କିଛି ନାଇଁ ଫୋନ୍ ଦେଖିବୁ ଆଉ କଁ କରିବୁ।
କଲେଜ ଆ ମି ଆ ଏ କୋଚିଂ ଯାଇନାହାନ୍ତି?
ହଁ ସରଲାଣି ସକାଳେ ଥିଲା।
ଓହୋ। କେତେଟା ବେଳେ ସରିଯାଉଛି?
ଦଶଟା।
ଓ ହଁ।
ଅଁ,
ମୁଁ ଏବେ ଯେବି ଗାଧେଇକି ନମାଜ ପଢିବି ଅଜାନ ହେଲାଣି।
ଛା
ଆଁ, ନମାଜ ତ ପ- ପଡିବା ନିଶ୍ଚିନ୍ତ ହେଇଯାଇଛି ତ। ବଡ ପିଲା ହେଇଗଲୁଣି ଛୋଟ ପିଲା ନଥିଲେ ପଢିବା ନ କିଛି ନାହିଁ। ଆବଶ୍ୟକ ପଢିବା ଦରକାର ପୁରା। ନେଲେ ବୋଉ ବି ପାଟି କରୁଛୁ, କହୁଚି ନମାଜ ପଢୁନୁ।
ହଁ, ନାଇଁ ତୋମ ବୋଉ ଡାକୁୁଛ?
ଅଁ, ନା ଆ, ମାନେ ଆମ ଭାଷାରେ ଆମେ କହୁ ଅମି।
ଆଚ୍ଛା।
ହଁ। ଖାଇବେ କେବେ? ଦେବେ ଖାଇବେ ନା।
ହଁ ସାଢ଼େ ଗୋଟେ ଆଡେ ଦେବେ ଆଉ।
ସାଢେ ଗୋଟେରେ, ସକାଳୁ କିଛି ଖାଇନାହାନ୍ତି ଆପଣ?
ହଁ ଖାଇବା ଦେଇଥିଲେ।
କଣ ଦେଇଥିଲେ?
ଇଟଲି ତରକାରୀ।
ଓହୋ, ସବୁଦିନ ଦିଅନ୍ତି ନା? ସ୍ନାକ୍ ରେ ବି କିଛି ଦଉଥିବେ ସନ୍ଧ୍ୟାରେ?
ନାଇଁ, ନାଇଁ।
ତିନି ଟାଇମ୍ ଖାଲି?
ହଁ, ହଁ।
ଓ ହୋ, ହୁଁ,।
ଆପଣଙ୍କର ଶୁକ୍ରବାର ଦିନ ଖାଆନ୍ତିନି ନା? ଶୁକ୍ରବାର ଦିନ ଯୋଉ କଣ ଗୋଟେ ହୁଏନା ଆପଣଙ୍କ ଇଏରେ?
ନାଇଁ କିଛି ତ ହୁଏନା।
ଆ
ସବୁ ତ ଖାଉଛନ୍ତି ଶୁକ୍ରବାର ଦିନ। ଓଷା ରଇଲେ ଖାଉନାହାନ୍ତି। ଓଷା ରଇଲେ କେହି ଖାଇବେନି। ଓଷା ମାନେ ଗୋଟେ ମାସ ଓଷା ବହୁତ ଲମ୍ବା ଓଷା ହଉଛି ତ। ଠିକ ଅଛି ରଖୁଛି, ପରେ କରିବି ନମାଜ ପଢିବାକୁ ଯାଉ